ହୁଁ ହୁଁ ହ୍ୟାଲୋ
ହୁଁ କଣ କରୁଛ?
ହୁଁ ଛେମ୍
ଏମିତି ମାନେ କେମିତି କୁଆଡେ ଯାଇନ କି କୁଆଡେ ବୁଲି ଯାଇନ କି
ନାଇଁ ନାଇ
ସେମାନେ କାଲି ଯିବେ ପୁର କାଲି ସେମାନେ କାଲି ଯିବେ ପୁର ମାର୍କେଟ
ନାଇଁ ନାଇଁ ଦିଦି ଫୋନ୍ କରିଥିଲେ ଆଜି ଯିବା ବୋଲି କହିଲେ ଦିଦି ଫୋନ କରିଥିଲେ
ହୁଁ ହୁଁ ହୁଁ କଣ ରଜ ପାଇଁ କିଣାକୁଣି କଣ ତମେ ଦୋଳି ଖେଳୁଛ କି
କଂକର୍ ସେ ଘରେ ଏକା ବାନ୍ଧିକି ଯେ ଏବେ ବଡ ହେଲାରୁ ଏବେ ଏକ ସାନ ଛୁଆ ହେଇ ଅଛ ଖେଳି
ହୁଁ ହୁଁ ହୁଁ ଏବେ ଖେଳୁନ ତାହଲେ ଆଉ
ଥିଲି ଯେ
ହୁଁ
ଖେଳିଲ ଆଉ ଘରେ ହଁ କହୁଛନ୍ତି କି ଆଉ ଘରେ କିଏ ବାନ୍ଧି ଦେବ ଏଇଟା କରିଦବ ତୋତେ ନିଜେ କରେ କହୁଛ
ମୁଁ କହିଲି ଆଜି ତ ଯାଇଥାନ୍ତୁ ବର୍ଷା ହେଲା ବୋଲି କହିଲି ହଁ ପରା ବର୍ଷା ହେଲା ମୁଁ କହିଲି କାଲି ଯିବା ଆଉ କହିଲେ କି ନାଇଁ କାଲି ତ ଆମେ ମାର୍କେଟିଂ କରି ଯିବାର ଅଛି ରଜ ପାଇଁ ଆମେ ଯିବୁ କାଲି ମାର୍କେଟିଂ କରି ରଜ ପାଇଁ ବୋଲି କ ଗଟେ ହୁଁ ହୁଁ ଚାଲି ଆସିୁଛୁ ଆମେ ଏପଟେ ବୋଲି କହିଲେ ହୁଁ ହୁଁ କାଲି କେ ବେଳେ ଯିବ କେତେବେଳେ ଯିବ କାଲି ମାର୍କେଟ
ଆଜି ମେ ବି ଆଜି ଗଲେ ଯାଇପାରୁ ଏବେ ଏବେ ଗଲେ ଯାଇପାରୁ ଆଉ ଟିକେ
ଏତେ ରାତିରେ ଯିବ ନା କଣ କାଲି ଯିବ ବୋଲି କହୁ ଆ ଏତେ ରାତିରେ କେଣିଚୁ
ଫୋନ କରିଥିଲେ ନେହା କହୁଥିଲା। ଆସିବ ନେହା କହିଲା ଆସିବ ଯଦି କହିବ ମ। କହିଲାରୁୁ
ହୁଁ ହୁଁ।
ତ ମୁଁ ବାହାରିନି କିଛି ନାହିଁ।
ଉହୁଁ। କଣ କଣ କିଣିବ ଯେ ତମେ?
ଦେଖିଆ ଦେଖିବା କଣ କିଏ
ଡ୍ରେସ୍
ମାନ ଝିଅ ମାନଙ୍କ ସହିତ ଝିଅ ମାନଙ୍କର ଆରେ ଝିଅଙ୍କର କିଣାକଣି କେତେ କଣ ଥାଉଛି? ସେଇଟା କହିହବନି।
ଯାତ୍ରା ସବୁ।
ହଁ ଯାତ୍ରା ହିଁ।
ହୁଁ। ଆଉ କଣ? ପୁଅ ମାନଙ୍କର ପାଇଁ ଏମିତି କିଛି ପର୍ବ ଗୁଟେ ନାହିଁ।
ସେଇଆ। ଡ୍ରେସ ଗୁଡା ସେଠାରୁ ଧୂପଟା ମିଳୁନି। ଆନିସା କଥା ଶୁଣ। ସେଠାରୁ ଧପ କୁୋଡା ମତେ ମିଳୁନି। ସେଠୁ ଇୟରରିଙ୍ଗସ ମେଚିଙ୍ଗ୍ ହଉନି।
ହୁଁ।
ତାଙ୍କଠୁ ସେଇଟା କହୁଥିଲେ। ତାଙ୍କ ପାଇଁ ସେଇଟା ଖୋଜିବେ। କେତେ କଣ? ଝିଅ ମାନଙ୍କର କେତେ ଛୋଟିଆ ଛୋଟିଆ ଜିନିଷ ବି ଖୋଜକୁ ପଡିବ।
ହ ମୋର ଏମିତି ନାହିଁ। ଯୋଉ ପେଣ୍ଟ ମିଳିଲା, ଯଉ ସାଆଟ ମଳିଲା କଲର ବି ଏମିତି କିଛି ଦେଖା ଦୁ କି ନାହିଁ। ଚାଲ ପିନ୍ଧ ଚାଲ।
ହଁ ହଁ ହଁ ହଁ। ମୁଁ ଜାଣିନି କି, ପୁଅ କଣଙ୍କ ସେମିତି କିଛି
ଏମିତି କିଛି, ମୋର ତ ଏମିତି କିଛି ପାଲା ନାହିଁ। ଯୋଉ ପ୍ୟାଣ୍ଟ ଯୋଉ ସାର୍ଟ କିଛି ଏତେ ମଚେଇକି ନାହିଁ। ଏ ପେଣ୍ଟ କୋ ସେ ସାର୍ଟ, ସେ ପେଣ୍ଟ କୁ ସେ ସାର୍ଟ ଏମିତି କିଛି ନାହିଁ।
ଦେଖାଯିବେନା। ଝିଅ ମାନେ ଟିକେ ସବୁ ଟିକେ ଦେଖି ଚାହିଁ
ହୁଁ।
ହୁଁ।
ବର୍ଷା ଯେ ବର୍ଷା ହେଲା ଆଜି ଆଉ। ବର୍ଷା ହେଲା ପ୍ରବଳ ଆଉ।
ଭୟଙ୍କ
କୁଆଆଡେ ଯିବ। ବର୍ଷା ତ ହେଲା ପୁରା ଷ୍ଟାର୍ଟ ହେଇକି। ଏବେ ଗଲି। ମାର୍କେଟ ଗଲି, ତାପରେ ଚମିନ ଖାଇକି ପଳେଇ ଆଇଲି। ସାଙ୍ଗେ ସାଙ୍ଗେ। ଛକ ପାଖରକୁ ଯାଇକି ତ, ସାଙ୍ଗେ ସାଙ୍ଗେ ଖାଇକି ପଳେଇ ଆଇଲୁ ଆଉ।
କରିନି କି ଲସି ସବୁ ଟେଷ୍ଟ ହେଉଛି।
ହୁଁ। ମୁଁ ପିଇନି ଏଠ। ମୁଁ ସେ ପଷ୍ଟାଲ ବୋଟେ ହିଁ ପିଇଥାଏ। ଚିଠା ଆଗରୁ ଆଜି ହେଇଗଲାଣି। କେତେ ବର୍ଷ ହେଇଗଲାଣି ସେଠାରୁ ପିଉଛୁ ଆମେ। ଆଉ ଆଲଗାକୁ ଜାଗାରେ ଭଲ ବି ଲାଗୁନି, କି ସେମିତି କରି ବିି ପାରୁନାହାନ୍ତି। ହଁ ଥଣ୍ଡା ଟିକେ ହେଇଛି। ଖାସ ତ ମାସେ ଖଣ୍ଡେ ହେଲାଣି ବୋଧେ ହଉଛି। ଟିଭିି ଫିଭିି ହେଇଗଲାଣି ନା କଣ କେ ଜାଣି? କଣ ତମେ ପଢାପଢି ଷ୍ଟାର୍ଟ କଲ କି ନାଇଁ? ପଢ ପଢାପଢି ଷ୍ଟାର୍ଟ କଲ କି ନାଇଁ ତମେ?
ହଁ ହଁ ସେମିତି
କଣ କୋଉଠୁ ଆରମ୍ଭ କଲୁ ହାଁ? ମୁଁ ମୁଁ କହିଲି ଗ୍ରାମ୍ ଗ୍ରାମାର ବହି ଅଛି କି ବୋଲି ତାପରେ ମେସେଜ ବି କରିଥିଲି। ଗ୍ରାମାର ବହି ଅଛି କଣ କଣ ଫଟୋ ଛାଡ ବୋଲି କହିଲି ମୁଁ।
ଅଛି ଗୋଟେ।
ହୁଁ।
ସେଟା କୋଉ ଭିତରେ ଗୋଟେ ରହିଯା ଯୋଉ ସେଟା ମୁଁ ପ୍ଲସଥ୍ରୀରେ ବି ସେ ଟାଇମ୍ ରେ କିଣିଥିଲି।
ହୁଁ। କଣ ଆରମ୍ଭ?
କେତେ ସାରା ବୁକ୍ ସବୁ କୁଆଡେ କଣ
କଣ ପଢ଼ିବା ଆରମ୍ଭ କଲ କୋଉଠୁ?
କିଛି ପଢିନି ଆକା ଆରମ୍ଭ ହିଁ କରିନି କରିବି କରିବି ହେଇ ହେଇ ହେଇ
ହୁଁ ହୁଁ ନେଟ୍ ଏକ୍ଜାମ ଦେବନି କି?
ମେଥ୍ ଦେବି ଏଥର। ସେ ମେଥ୍ ତ ମତେ ଟୋଟାଲି ଦେବି ଦେବି ଦେବି ଏଥର।
ଆଉ ନ ପଡିଲେ କୁଆଡୁ ଉପର ଆଡୁ ବା ପାସ୍ ହବ।
ନାହିଁ ପଢ଼ିବା କୁ ତ
ପଢ଼ିବାକୁ ଇଚ୍ଛା ତ ଲାଗୁନି ଅଳସୁଆ ଆଉ ଏବେ ଗୋଟେ ଭାବୁଥିଲି
ଏମିତି କହିକି ମାସେ ହେଇଗଲାଣି ତମେ ପଢିବା ଷ୍ଟାର୍ଟ କରୁଛ ଯେ କରୁଛ ଯେ କରୁଛ। କରୁଛ ଷ୍ଟାର୍ଟ ଯେ କରୁଛ କେବେଠୁ ହୁଁ ହୁଁ।
ଆଉ କଣ ଖାଇଥିଲ? କଣ ଖାଇଥିଲ? ହୁଁ।
ଛତୁ ତରକାରୀ, ଭାତ, ସାଲାଡ଼ ଆଉ?
ଏବେ ଏବେ ସନ୍ଧ୍ୟାରେ କିଛି ଖାଇନ?
ନାଇଁ ନାଇଁ ଏବେ ଏବେ ଛକ ଉପ ଯିବି ଏବେ ଖାଇନି ଏବେ ଭାତ ମୁଁ ତିନିଟା ନା ଟି ଦିଇଟା ବେଳେ
ହୁଁ ଏବେ ବଜାର ଗଲେ ଗିଳିକି ଆଇବ ଆଉ।
ଏ ରୁତ ଫୋନ୍ କରିଛି ଟିକେ ରହିଲ।
ଏ ରହିଯାଅ ନାଇଁ ନାଇଁ ରହିଯାଅ ଆରେ ରହିଯାଅ ହାଲୋ।
ହ୍ୟାଲୋ।
ହୁଁ।
ହାଲୋ।
ହଁ କେତେବେଳେ ଯିବ କି ବଜାର ତମେ?
କଣ?
କେତେବେଳେ ଯିବ ବଜାର?
ହାଲୋ।
ବଜାର କେତେବେଳେ ଯିବ? କେତେବେଳେ ବ
ଏବେ ମ, ଏବେ ଏବେ।
ହଁ ଗଲେ ଖାଇଦବ ଆଉ।
କଣ? ହାଲୋ।
ବଜାର ଗଲେ କଣ ଖାଇଦବ ଆଉ, ବଜାର ଗଲେ କଣ ଖାଇଦବ।
ହୁଁ। ନେବ। ହ୍ୟାଲୋ ଆଇ ତରେ
କଣ?
ନବୁନି କ ଆରେ
କଣ କି କଣ? କଣ ଆଣି ଦେଇଛ?
ମାନଙ୍କର ବୋଲି କହିବ ଆରେ ଏମିତି କଣ କାଟି କାଟି କାଟିିକି ଫୋନ
ନା ନା ନା ହବ ହବ କିଛି ନାହିଁ।
ହ୍ୟାଲୋ।
ହ୍ୟାଲୋ।
ହୁଁ। କଣ ଆଣିଛ?
ଆରେ କଟେ କାଟିକି ଫୋନ କର ତ
ଆରେ ହବନି। ହ୍ୟାଲୋ।
ଆରେ ହବନି ହବନି
କଣ ଆଣିଛ କୁହ?